ହ୍ୟାଲୋ।
ହୁଁ କୁହନ୍ତୁ।
ଭାଇ ନମସ୍କାର।
ହୁଁ କୁହନ୍ତୁ ନମସ୍କାର।
ଆଉ ଭାଇ କଣ କରୁଛନ୍ତି ଏତେ ରାତିରେ।
ନାଇଁ ନିଦ ଟିକେ ଆସୁନି ତ ଆଉ ସେଥିପାଇଁ ବସିଥିଲି ଫୋନ ଚଲାଉଥିଲି ଆଉ କଣ କରିବି।
ନିଦ କାହିଁ ଆସୁନି ଆପଣକୁ।
ଲାଗୁନି ଯେହେତୁ ଦିନ ସାରା ଟିକେ ବୁଲାବୁଲି କରେ ତ ଅଭ୍ୟାସ ଯେହେତୁ ହେଇଗଲାଣି। ରାତ୍ରିରେ ବହୁତ୍ ବିଳମ୍ବରେ ଖାଦ୍ୟ ଟେ ଖାଉଛି ଏବଂ ସବୁଦିନ ବହୁତ୍ ବିଳମ୍ବରେ ଶୋଉଛି ସେଥିପାଇଁ ଅଭ୍ୟାସ ଗୋଟେ ହେଇଗଲାଣି ଗୋଟେ ରାତି ରାତି ନହଲେ ନିଦ ଆସୁନି।
ଓହୋ ତାହେଲେ ଆପଣ ଏ ମଦ ଅଭ୍ୟାସକୁ ଛାଡୁନାହାନ୍ତି କଣ ପାଇଁ।
ଚେଷ୍ଟା ତ କରୁଛି କିନ୍ତୁ ଯେହେତୁ ଏବେ ଜାଣିଥିବେ। ସମସ୍ତଙ୍କ ଘର ଗୋଟେ କଥା କି ସମସ୍ତଙ୍କ ଘରେ ବିଳମ୍ବରେ ଏବେ ଆଁ ଖାଦ୍ୟ ହେଉଛି ଏବଂ ମୋ ଭାଇ ମଧ୍ୟ ଆସୁଛନ୍ତି ବିଳମ୍ବର ଟିକେ ଆଉ। ଖାଇକି ଶୋଇଲାରୁ ବିଳମ୍ବ ହୋଉଚି ହୋଉଚି ଆଉ।
ଆଛା ଆଚ୍ଛା।
ହୁଁ।
ଆଉ ଖାଇଛନ୍ତି କଣ ଖାଇଛନ୍ତି କଣ ଆପଣ।
ଆଜ୍ଞା ଏବେ ଖାଇକି ଆସିଲି ରୁଟି ଆଉ ଭଜା ହେଇଥିଲା। ଯେହେତୁ ଆଜି ଟିକେ ଶୁକ୍ରବାର ସେଥିପାଇଁ କିଛି ଆମିଷ ତ ଖାଇହବନି।
ଓହୋ ଆଉ ତାହେଲେ ଆପଣ କଣଟେ କରୁଛନ୍ତି ପଢାପଢି।
ହଁ ପଢ଼ାପଢ଼ି ଭଲ ଚାଲିଛି ଆଉ ପରୀକ୍ଷା ମଧ୍ୟ ପାଖେଇ ଆସୁଛି। ସେଥିପାଇଁ ପଢାପଢି କରିବା ପାଇଁ ମୁଁ ଭାବୁଛି ଟିକେ ପଢାପଢି ଟିକେ ଆରମ୍ଭ କରିବି। ଆଉ ଗୁରୁମା ଗୁରୁଜୀ ମାନେ ମଧ୍ୟ କହୁଛନ୍ତି କି ତ ପଢାପଢି କର ଭଲସେ ଆଉ ପଢିଲେ ବି ଏବେ କୋଉଠି ଆପଣ ଜାଣିଥିବେ ଯ ଯାହା ବିଶ୍ଵର ପରିସ୍ଥିତି ଏବେ ଯା ଆମର ଆମ ଭାରତର। ପଢ଼ି ପଢ଼ି ପଢ଼ି ପଢ଼ି ସମସ୍ତେ ଏମିତି ବେକାର ହେଇ ବୁଲୁଛନ୍ତି ଏବଂ ବହୁ କି ଚାକିରି ମଧ୍ୟ ପାଉନା।
ହୁଁ।
ହୁଁ ଆପଣ ଆଉ ଚାକିରି ଯେ ପଢିକି ଆଉ ପ୍ରସ୍ତି କରିକି ଲାଭ କଣ ପ୍ରସ୍ତି ତ ଖାଲି ଗୋଟେ ଇଏ କାରଣ ସାର୍ଟିଫିକେଟ୍ ଟି ଘରେ ରହିବ ସେଥିପାଇଁ ଖାଲି ପ୍ରସ୍ତୁତି ମୁଁ କରୁଛି। ନହେଲେ ପ୍ରସ୍ତି କରିବାରେ କୌଣସି ମୋର ଇଚ୍ଛା ନାହିଁ।
ନାଇଁ ନାଇଁ ନାଇଁ ନାଇଁ ମୋ ଭାଇ ମୁଁ କଥା ଶୁଣୁନ୍ତୁ ପଛେ ଭାଇ ଭାଇନା ମୋ କଥା ଟିକେ ଭଲ ଛେ ଶୁଣନ୍ତୁ ବୁଝିଲେ କି ଆପଣ ଏଇ ଯୋଉ ଚିନ୍ତାଧାରା ଯୋଉ ରଖୁଛନ୍ତି ଏମିତି ବୁ ଏଟା ହଉଛି ଭୁଲ୍ ଚାନ୍ତାତି ଚିନ୍ତାଧାରା ବୁଝିଲେ କି। ମୋ ଆପଣ ଯୋଉ ଚିନ୍ତାଧାରା ସେ ରଖୁଛନ୍ତି ଏବେ ସେଟା ସବୁ ଭୁଲ ଚିନ୍ତାଧାରା ବୁଝିଲେ କି। ମୋ କଥା ଶୁଣନ୍ତୁ ହାଲୋ।
ଆଉ କୁହନ୍ତୁ।
ମୋ କଥା ମୁଁ କହିବା ମାନେ ହଉଛି କି ଆପଣ ଯୋଉ ରାତିରେ ଶୋଉନାହାନ୍ତି। ଆରମ୍ଭରୁ ଷ୍ଟାର୍ଟ କରିବା ବୁଝିଲକି।
ଆଜ୍ଞା।
ଆପଣ ଯୋଉ ରାତିରେ ଶୋଉନାହାନ୍ତି ଆପଣ ଗୋଟେ କାମ କରନ୍ତୁ। ନିଶ୍ୱାସ ଜୋରେ ନେବେ ହାଲକେଇ ହାଲକେଇ କି ବୁଝିଲେକି। ପୁରା ପେଟ ପେ ପେଟ ଭିତରେ ରଖିବେ ଛାତିରେ ରଖିବେନି ପେଟ ଭିତରେ ରଖିବେ ବୁଝିଲେକି। ହାଲୋ।
ଆଜ୍ଞା କୁହନ୍ତୁ।
ଆପଣ ଯୋଉଟା ଡିପ୍ ବ୍ରେଥିଙ୍ଗ ଯୋଉଟା କୁହାଯାଏ ମାନେ ଗଭୀର ନିଃଶ୍ଵାସ ଯୋଉଟା ସେଇଟା ବୁଝିଲେକି
ଆଜ୍ଞା।
ତାକୁ ଆପଣ ପେଟ ଭିତରେ ରଖିବେ ପେଟ ଭିତରେ ରଖି ସାରିଲା ପରେ ତ ଆପଣ କଣ କରିପାରିବେନା ତାକୁ କୋଡିଏରୁ ପଚିଶି ଶେ ଭିତରେ ଆପଣ ହୋଲ୍ଡ କରିପାରିବେ ବୁଝିଲେକି ତାପରେ ଆପଣ ତା ତାକୁ ଧୀରେ ଧୀରେ ପୁରା ହାଲକେଇ ହାଲକେଇ ପାଟିବାଟେ ବାହାର କରିବେ ବୁଝିଲେ
ଆଜ୍ଞା ବୁଝିପାରିଲି ଆପଣଙ୍କ କଥା।
ଆପଣ ଯୋଉଠି ଶୋଉଛନ୍ତି ସେଇ ଜେଗାରେ ପୁରା ବଡିକୁ ହାଲୁକା ଛାଡ଼ିଦେବେ। ମାନେ ପୁରା ହାଲକା ଛାଡିଦେବେ ଭାବିବେକି ମୁଁ ସୋଲ ମୋବଡିରେ କିଛି ନାହିଁ ଆ ନିଜେ ଆ ଆପଣ ନିଜ ବଡିକୁ ଫିଲ୍ କରିବାକୁ ଚେଷ୍ଟା କରନ୍ତୁ ବୁଝିଲେକି।
ଆଜ୍ଞା।
ଆପଣଙ୍କ ବଡିରେ କୋଉଠି କଣ ଚାଲୁଚି ଆପଣ କେମିତି ନିଶ୍ଵାସ ନେଉଚନ୍ତି ବୁଝିଲେକି ଆପଣ ନିଜ ନିଶ ନିଶ୍ଵାସ ପ୍ରଶ୍ଵାସ ଉପରେ କଣ୍ଟ୍ରୋଲ ରଖନ୍ତୁ ବୁଝିଲେକି
ଭଲ କଥା ଗୁଡିଏ ଆପଣ ଆଜ୍ଞା ବହୁତ୍ ଖୁବ୍ ଭଲ କଥା ଗୁଡ଼ିଏ କହିଲେ ଆପଣ ଯୋଉ କହିଲେ। ଆପଣଙ୍କ ଶରୀରକୁ ନିଜେ ଆୟତନକୁ ଆଣିବାକୁ ଏବଂ ମାନେ ଜଲଦି ଶୋଇପଡ଼ିବାକୁ ଏବଂ ଚନ୍ତାଧାରା ବଦଳେଇବାକୁ ହଁ ଚିନ୍ତାଧାରାହିଁ ସବୁଠୁ ବଡ଼ ଜିନିଷ ଚିନ୍ତାଧାରା ଯଦି ନ ବଦଳେଇଲେ କିଛି ହେଇପାରିବନି ଯେପରି ଯଦି କୌଣସି କିଛି ଦିନ ତଳେ ଗୋଟେ ବ୍ୟକ୍ତି କି ବହୁତ୍ ବହୁତ୍ ଛୋଟ ବସ୍ତ୍ର ପିନ୍ଧିଛନ୍ତି ତାଙ୍କୁ ପିନ୍ଧିବା ଉଚିତ୍ ନୁହଁ। ଆଉ ତାଙ୍କୁ ଘୋଡେଇ ହେଇକି ବୁଲିବା ଉଚିତ୍ ଇଏ କରିବା ସିଏ କରିବା ମୁଁ କହିଲି କିନ୍ତୁ ଯଦି ପୁରୁଷ ମାନଙ୍କର ଚିନ୍ତାଧାରା ଯେପର୍ଯ୍ୟନ୍ତ ନବଦଳିଛି ଆଉ ସିଏ ଯେତେ ଛୋଟ ଡ୍ରେସ ପିନ୍ଧନ୍ତୁ ପ୍ରାୟ ଘୋଡେଇହେଇକି ବୁଲିଲେ ପଛକେ ଆ କିଛି ଫରକ୍ ପଡ଼ିବନି ଯେପର୍ଯ୍ୟନ୍ତ ପୁରୁଷମାନଙ୍କର ଚିନ୍ତାଧାରା ନବଦଳିଛି। ଚିନ୍ତାଧାରାହି ସବୁ କରୁଚି ବନ୍ଧୁ। କୁହନ୍ତୁ ଆଜ୍ଞା ଆପଣ ହଁ ଆପଣ ମଧ୍ୟ ବ୍ୟସ୍ତ ମତେ ଲାଗୁଛନ୍ତି? କାରଣ ରାତ୍ରି ମଧ୍ୟ ଅଧିକା ହେଇଗଲାଣି ଆପଣଙ୍କୁ ନିଦ୍ରା ଆସଥିବ ବୋଧେ?
ନାଇଁ ନିଦ୍ରା ମତେ ଆସୁନି
ହାଲୋ। ଆଜ୍ଞା।
ମୁଁ ମୁଁ ଆପଣଙ୍କୁ କହୁନି ଏଇ ନିଦ୍ରା ମତେ ମାଡ଼ୁନି ବୁଝିଲେକି କାହିଁକିନା ମତେ ଏତେ ଜଲଦି ନିଦ ମାଡ଼େନା ମୁଁ କାହିଁକିନା ମୁଁ ରାତିରେ ରାତି ସାରା ମୁଁ ଗେମ୍ ଫେମ୍ ଖେଳିକି ଶୁଏ ପାଞ୍ଚ ଟା ଛଅଟା ବେଳେ ମୋର ଅଭ୍ୟାସ ଅଛି ବୁଝିଲେକି
ଆଜ୍ଞା।
ସେଟା ଆପଣଙ୍କ ଏବେ ନୂଆ ନୂଆ ଅଭ୍ୟାସ ହଉଚି ମୋର ସେଟା ମାନେ ପାଞ୍ଚ ଛଅ ବର୍ଷ ତଳରୁ ଅଭ୍ୟାସ ଅଛି ବୁଝିଲେକି ମୁଁ ଟିକେ ରାତିରେ ମୁଁ ଟିକେ ଚିଏ ଅଧିକା
ହୁଁ ଆଜ୍ଞା ଆପଣଙ୍କ ମନ ଅଛି ଆମେ ଦୁହେଁ ଯୋଉ ଯାଉ ଆମେ ରାମକୁଅ ଯାଉ ସେଇ ସମୟରେ ସେଇ ଦିଗ ଦେଇ ସେଇ ଦିଗର ଯୋଉ ଦୃଶ୍ୟ ଗୁଡ଼ିକ ଏବଂ ସେଇ ଯୋଉ ରାସ୍ତା ଗୁଡ଼ିକ ଥିଲା ଏବେ ସେଗୁଡିକ ପୁରା କାମ ହେଇଛି ବହୁତ ଭଲ ରାସ୍ତା ଗୁଡିକ ହେଇଯାଇଛି। ଏବଂ ସେଠାରେ ବହୁ ବର୍ଷା ହେଲାଣି ଆମେ ଯାଇନେ ମଧ୍ୟ ଆପଣ ତ ପ୍ରତ୍ୟେକ ଦିନ ଯାଉଥିବେ ମୁଁ ଜାଣିଛି। କିନ୍ତୁ ମୁଁ ପିଲାମାନେ ସେ କହିଲେ ଏଟା ଆଉ ଯାଇନାହିଁ ସେ ପାହାଡର ଯୋଉ ଦୃଶ୍ୟ ଗୁଡିକ ଆଉ ଉପଭୋଗ କରିପାରନି।
ଆଜ୍ଞା ଏତେ ପାହାଡ ଆପଣ ଆପଣ ଆଜ୍ଞା ବିଶ୍ୱାସ ବି କରିବେନି ଯେ ପାହାଡ ହୋଉଛି ଅତିରିକ୍ତ ବହୁ ଅତି ଅତି ସୁନ୍ଦର ପାହାଡ ବୁଝିଲେ କି ସେ ପାହାଡ ପଟେ ମାନେ ଏମ୍ ମଝୀରେ ମଝିରେ ହରିଣ ଚୁ ହରି ହରିଣ କଥା କହୁ ଠେକୁଆ ବି ବାହାରନ୍ତି। ଅ ଯୋଉ ବଣ ଠେକୁଆ ଯୋଉରା କୁହାଯାଏ।
ଆଜ୍ଞା ଆଜ୍ଞା।
ବଢିଆ ଚତୁର ଠେକୁୁଆ ଆପଣ ସେ ମାଂସ ଯଦି ଖାଇବେ ଓହୋ ପାଟିରୁ ଲାଗିବ ପାଠୁ ଛାଡିବନି। ବୁଝିଲେ କି ଆ ଆପଣ ସେ
ଠେକୁଆଟି କଥା ମୁଁ ଭାବିଲି ଆପଣ ଠେକୁଆଟି ବୋଧେ ଭଲ ପାଆନ୍ତି ଠେକୁଆ ରଖିବା ପାଇଁ କିନ୍ତୁ ଠେକୁଆ ଆପଣ ମାଂସ ଖାଇବାଟା ଚିନ୍ତା କଲେ ସେଟା ମୁଁ ଶୁଣିକି ବହୁତ ଦୁଃଖ ପ୍ରକାଶ କଲି। କାରଣ ଗୋଟେ ଜୀବକୁ ହତ୍ୟା କରି ଖାଇବା ବିଶେଷ ଉଚିତ ନୁହେଁ। ଆଜ୍ଞା ଆଉ ଅନ୍ୟ କଥାଟି ହଉଛି ଆମେ ମଧ୍ୟ କୁକୁଡ଼ା ଗୁଡ଼ିକୁ ଖାଇଦଉଛୁ। ଉ କୁକୁଡା ତ ଆମ ଥର ସେ ଜୀବ ଟିକୁ ହତ୍ୟା କଲେ ସେଇଟା ଠିକ୍ ଅଛି। କିନ୍ତୁ ଯେଉଁ କୁକୁଡ଼ାକୁ ଅ ଛଅ ମାସ କିମ୍ବା ବାର ମାସ ଲାଗେ ତା ଶରୀର ଗଠନ ପାଇଁ ଆମେ ସେଇ କୁକୁଡ଼ା ଗୁଡ଼ିକ ରାସାୟନିକ ଦିଆ ହେଇକି ବହୁତ ଜଲ୍ଦି ବଢା ଯାଉଛି। ଆଉ ଯାହାକୁ ଖାଇକି ଆମର ବିଭିନ୍ନ ପ୍ରକାର ରୋଗ ମଦ ଖାଇବୁ।
ଆଜ୍ଞା ଆଜ୍ଞା ଆଜିିକାଲି ଆଜିିକାଲି ଶୁଣନ୍ତୁ ଆଜି କାଲି ଯୋଉ ରେଟରେ ରୋଗ ସବୁ ବ୍ୟାପିଲାଣି ବାର୍ଡ ଫ୍ଲୁ ବିଭିନ୍ନ ପ୍ର ପକ୍ଷୀ ଜାତୀୟ ରୋଗ ଆଉ ଗୋରୁ ଯା ସେ ରୋଗ ମାନେ ଯେତିକି ସବୁ ରୋଗ ଫୋଗ ଏଥିରେ ସବୁ ବା ବ୍ୟାପିଲାଣି ବୁଝିଲେକି ସେ ସବୁରେ ମଣିଷକୁ ଦୂରେଇକି ରଖିବା କଥା ବୁଝିଲେ କି କାହିଁକିନା ମଣିଷ ଯଦି ଯଦି ଦୂରେଇକି ନ ରହିବ ତାହେଲେ ମାନେ ଏଇ ରୋଗରେ ସମ୍ମୁଖୀନ ହେବାକୁ ପଡିବ ବୁଝିଲେ
ଆଜ୍ଞା ଆଉ ଏଇ ରୋଗରୁ ଏଇ ରୋଗରୁ ବାହାରିବା ବହୁତ କଷ୍ଟକର ଆଉ ଏ ରୋଗ ଗୁଡିକର ମଧ୍ୟ ବହୁତ ବର୍ଷରେ ବହୁତ ମୃତ୍ୟୁ ଗୁଡିକ ମଧ୍ୟ ହେଉଛି। ଆପଣ ଜାଣିଥିବେ ସେଇ ପକ୍ଷୀ ମାନଙ୍କ ଦେହରୁ ଆସିଥିଲା କରୋନାଟି କୋରୋନା ଟି କେତେ ଲୋକଙ୍କର ମୃତ୍ୟୁ ନେଇଥିଲା ଜୀବନ ନେଇଥିଲା ଏବଂ କେ ଏତେ ଦୁଃଖ ଦେଇଥିଲା ଭାରତବାସୀଙ୍କୁ ଏବଂ ବିଭିନ୍ନ ବିଶ୍ଵରେ ଟୋଟାଲି। ପୁରା ବିଶ୍ଵରେ ସମସ୍ତଙ୍କର ଅ ଦେଶରେ ସମସ୍ତ ଦେଶରେ କରୋନାଟି ବ୍ୟାପିଥିଲା ଏବଂ ସମସ୍ତେ ଉ ବହୁତ ଲୋକଙ୍କର ଜୀବନ ହାନି ହେଇଥିଲା ଆଉ ଆମର ତ ଜାଣିଥିବେ କରୋନା ବିଷୟରେ।
ଆଜ୍ଞା କୋରୋନା ଆଜି କୁ ଛଅ ବର୍ଷ ହେଇଗଲାଣି କୋରୋନା କୁ ବୁଝିଲେ କି।
ଆଜ୍ଞା।
ପୁରା ଆଜି କୁ ଛଅ ବର୍ଷ ହେଇଗଲାଣି କରୋନାକୁ ଛ ନା ଛଅ ବର୍ଷ ନ ସାତ ବର୍ଷ ହେଇଗଲାଣି ବୁଝିଲେକି ସାତ ବର୍ଷ ହେଇଗଲାଣି କୋଉଟା କ
ଦୁଇ ହଜାର ଉଣେଇଶରେ ଆସିଥିଲା କାରଣ କୋରୋନା ସାତ ବର୍ଷ ବିତିବା ଲାଗ କିଏ ବୋଲି ଜଣା ପଡ଼ୁନି। କରୋନା ପୂର୍ବରୁ ଆମର ବହୁତ ଦିନରେ ବହୁତ ସୁନ୍ଦର ଏବଂ ଅନୁଭବମୟ ଥିଲା ଏବଂ ଯେ ଏବେ କିପରି ସମୟ ଗୁଡିକ ବହୁତ ଜଲଦି ଅତିକ୍ରମ କରିଯାଉଛି। ସେଗୁଡିକ ଆମକୁ ଉଁ ପ୍ରକାଶ କରିବାକୁ ପଡିବନି। ମତେ ଲାଗୁଛି କିଛି ଦିନ ତଳେ ମୁଁ ଅ ଅ ପ ପରୀକ୍ଷା ଦେଇଥିଲି ଆମ ଯୋଉ ଦଶମ ପରୀକ୍ଷା। ଆ ଉଚ୍ଚ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ଏ କିଛି ଦିନ ଏବେ ଲାଗୁଛି କି ଆସିକି ମୁଁ ଆସ ପାଞ୍ଚ ବର୍ଷ ବିତି ସାରିଲିଣି ସେ ପରୀକ୍ଷାକୁ। ମନ ପକେଇଲା ବେଳୁ ସେ ପଛୁ କଥାକୁ ବହୁତ ଉ ଭାବୁଛି କି ଏତେ ଜଲଦି ସମୟଟି ଚାଲି ଯାଇଛି ଏବଂ ଆ ସେ ସ୍ମୃତି ଗୁଡିକ ରହିଯାଇଛି ପୁରୁଣା ସ୍ମୃତି ଗୁଡିକ ଯୋଉ ର ସେଇ ସେଇ ର ସଟ ଆପଣ ଗୋଟେ ମୋର ମନ ଅଛି ଆପଣ ଗୋଟେ ଚଷମା ଟେ ପିନ୍ଧନ୍ତି। ଏବଂ
ଆଜ୍ଞା ଆଜ୍ଞା ମୋର ମୋର ଆକ୍ଚୁଆଲି ମୋର ଷଷ୍ଠ ଶ୍ରେଣୀ ଆଖିଟେ ଖରାପ ବୁଝିଲେ କି।